ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ନମସ୍କାର ଆଜ୍ଞା।
ହୁଁ
କଉଁଠୁ କହୁଛନ୍ତି?
ମୁଁ ଘରକୁ।
ଏଇ ବସି। ମୁଁ ବି ଘରୁ ହି କହିଛି ଆପଣ କେଉଁ ଘରୁ କହୁଛନ୍ତି?
ମୁଁ ମୋ ଘରୁ କହୁଛି।
ହଁ ତ ଆମ ପାଖରେ ବି ଆମ ବସ୍ ଅଛି।
ଆଁ ବସ୍।
କିଛି ଗୋଟେ କହୁଛି ଆଉ ଗୋଟେ। ଆରେ ଶୁଣ ଆଜି ଏକ କଥା ଶୁଣ ଆଜି ଏକ କଥା ଶୁଣ କହୁଛି ଆମେ ବସିଛୁ ଏଇ କାରିଆ ଆପରେ କ ଖାଉଚୁ।
ହୁଁ ତୋର କେତେ ଆରେ ଏବେଇ ଏବେ ଏବେ ୟା ବି ବିଷୟରେ କଥା ହବାର ନଥାଏ ମାନେ କାମ ବିଷୟରେ
ଆଜ୍ଞାୁ କଣ ତୁମ ଆଡୁ ଶୁଭୁଚି ଚା ପିଲେଣି ଆଜ୍ଞା।
ଅ ଅଲଗା କଥା ଆ ଅଲଗା କଥା, କୁହନ୍ତୁ ଏ ବିଷୟରେ କଥା ପରେ ହେବେ।
ଆଚ୍ଛା ଆଚ୍ଛା ଆଚ୍ଛା ତ ଆମେ କଲେଜ ବିଷୟରେ କଥା ହେଉଛୁ।
ହୁଁ କଲେଜ ବିଷୟରେ ବା ହୁଁ କୁହନ୍ତୁ।
ଜି। ଆଜି ଆମେ ନେଇକିଥିଲୁ ଆଳୁ ପରଠା।
ଓହୋ ଆପଣ ସେଇ ଲୋକ କି ଯେ ଆଳୁ ପରଠା ନେଇଥିଲେ।
ଆଜ୍ଞା ଆଜି ମୁଁ ଆଳୁ ପରଟା ନେଇକି ଯାଇଥିଲି। ଏତେ ଲଙ୍କା ବୁଢା ଲଙ୍କା ଥିଲା। ଖାଇ ଦେଇେଇଥିଲି ମୋ କଳ ପୋଡୁଛି ଏବେ।
ହଉ ହୋ।
ଜଣା ନାହିଁ କାଲି ବାଥରୁମର କଣ ହବ ମୋ ଅବସ୍ଥା।
ଖାଲି। ଟିକେ ଭଲ କଥାବାର୍ତ୍ତାରେ କଣ ଏସବୁ।
କ୍ୟା ବୋଲୁ କେସେ କେସେ ବାତ
ଆଉ ଆଜି ଆଜି କଣ କଣ ଖାଇଛନ୍ତି ଆପଣ କୁହନ୍ତୁ।
କହୁଛି ମୁଁ ଆଜି କଣ କଣ କଲି ତ ସର୍ବପ୍ର ପ୍ରଥମେ ମୁଁ ଉଠିଗଲି ଆଠଟା ବେଳେ ଭଗବାନଙ୍କ ଦୟାରୁ ମୁଁ ଆଜି ଆଠଟା ବେଳେ ଉଠିଯାଇଛି। ଆଜି ସୂର୍ଯ୍ୟ ସୂର୍ଯ୍ୟ, ଉତ୍ତରରେ ପଶ୍ଚିମ ପୂର୍ବ ଜାଗାରେ ଉତ୍ତରୁ ଉଠିଲା। ତ ମୁଁ ବି ଉଠିଗଲି। ଉଠି ସାରିଲା ପରେ ମୁଁ ଗଲି ଗାଧୋଇବା ପାଇଁ। ଦାନ୍ତରେ ଘଷିଲି। ଦେନ ତାପରେ ଏଠି ପରଟା ଚା ଟିକେ ଖାଇଲି ରେଗୁଲାଲ୍ଲି, ଯଉଟାକି ମୋର ଫେବ୍ ରାଇଟ୍ସ ଆପଣଙ୍କର ବି ଫେବ୍ ରାଇଟ୍ସ। ଦେନ୍ ମୁଁ ବାହାରିଲି, ଦେନ୍ ମୁଁ କଲେଜ ପାଇଁ ବାହାରିଲି।
ହହୁଁ।
କଲେଜରେ ବାହା ହେଲା ବେଳେ ମୁଁ ଗୁଡୁ ସହିତ ଗଲି ଭାଇ କହିଲା ମୁଁ ତୋ ସହିତ ଯିବି, ମୁଁ କହିଲି ଚାଲ। ଆମେ ରାସ୍ତା ସାରା ପୁର ମଜା ମସ୍ତି- କତି କରିକି ଗଲୁ। କଲେଜ ପଛକରେ ମୁଁ ପହଞ୍ଚିଲି। ତାପରେ ଯେତେବେଳେ ପହଞ୍ଚିଲି, ମୋ ପେଟ ଟିକେ ଖରାପ ଲାଗିଲା ମାନେ ଟିକେ ଗୁଡ଼ ଗୁଡ଼୍ ଗୁଡ଼ ଗୁଡ଼୍ ହେଲା। ତ ମୁଁ ଫାଷ୍ଟ କ୍ଲାସ ଆଉ କରିନି, ମୁଁ ଆର୍ଟସ ଲୋ ପାଖରେ ବସ ଥିଲି, ତାର ୱାଇ ଫାଇ ନେଲି। ବସି ଗୀତ ସୁଣିଲି। ଏବେ ଗୋଟେ ନୂଆ ଗୀତ ଆସିଛି, ଆପଣ ଶୁଣିବେ ଚାନ୍ଦ ମେରା ଦିଲ୍। ବହୁତ ବଢିଆ ଗୀତଟା ଏତେ ସୁନ୍ଦର ଗୀତଟା, ତ ତାକୁ ଦେଖୁ ଦେଖୁ ୟୁଟ୍ୟୁବରେ ଗୋଟେ ଭିଡ଼ିଓ ପଳେଇଆଇଲା, ରୋଡ ଟୁ ଲଦାଖ। ତ ମୁଁ ପାଖାପାଖି ପଇଁଚାଳିଶ ମିନିଟ୍ ସେ ଭିଡିଓକୁ ଦେଖିଲି। ଆଉ ଏତେ ସୁନ୍ଦର ସେ ଲଦାଖ। ଏତେ ସୁନ୍ଦର। ଆପଣ ବିଶ୍ୱାସ କରିପାରିବେନି ଏତେ ସୁନ୍ଦର ସେ ଜାଗା, ଆପଣ ଯଦି ଥରେ ଆପଣ ଗୋଟେ କରନ୍ତୁ କାମ। ଆପଣ ଗାଡି ନେଇକି ଆସନ୍ତୁ ଦିଟା, ମତେ ଗାଡି ଚଳ ବାଇକ ଚଲା ଟିକେ ଶିଖେଇ ଦିଅନ୍ତୁ ଭଲ କରି।
ମୁଁ, ମୁଁ, ମୁଁ ଗାଡି ଆଣିବି ହେଲେ ଅସୁବିଧା ହେଇଯିବ।
କାଇଁକି ଅୁବିଧା ଆପଣ ଆପଣ ଗଟେ କାମ କରନ୍ତୁ ନାଇଁ ନାଇଁ ନାଇଁ ଏତେ ଏଇଗୁଡା କଥା ଗୁେ କହ ମତେ ଭଲ ଲାଗୁନି ଆପଣ ଗୋଟେ କାମ କରନ୍ତୁ ଆପଣ କାରାଟା ନେଇକି ଆସନ୍ତୁ ଆମେ ଗ୍ରୁପ ପିଲା ବସିବା ଲ ହଁ ଲଦାଖ ଯିବ
ଜାଗା ବି ି
ତ ଯିଏ ଯିଏ ଜାଗା ହବନି ସେ ବାହାରେ ରହିବ ଘରେ
ଆଉ ଯଦି ଆପଣ ହିଁ ଜାଗା ହେଲେନି
ମୁଁ ଜାଗା ହେଇଛିି ତ ଉପରେ ବସୁ ତ କୁଳ ବୁ
ଆଉ ଚଲେଇବ କି
ଆପଣ
ମୋ ଉପରେ ବସିଲା ଷ୍ଟୋରଙ୍ଗ କୁ ଧରିବ କିଏ
ଆପଣ ନହ ନ ଉପରେ ବସିଯିବା ଉପରେ ଗୋଟେ ସିଟ କରିଦେବି ଉପରେ ଗୋଟେ ବାନ୍ଧିବଉଁଶଁଶ ବାଧି ଦେଇକ ସେଠୁ ଶୋଇ ପଡଆ
ଆ୍ଛା ତାହଲେ ଟିକ ହଛି
ପୁରା ବାଧନ୍ତିିକି ଶୋଇ ପଡିବି ଆଉ ଯିଏ ପତଳା ଲୋକ ଥିବ ସମସ୍ତଙ୍କ ଉପରୁ ନେଇ ଆସିବି ଆସ ଉପରୁ ବସ ପଡ ପଥର ଲୋକ ମୁଁ ଆଉ ସ୍ନେହା ଆଉ କେି ନାହାନ୍ତି।
ହଁ ଆଉ ତ କେନାହାନ୍ତି ହଁ। ତନୁ ବି ଟିକେ ହେଇପାରିବେ
ନ ସିଏ ହେଲ୍ଦି ଅଛନ୍ତି ଟିକେ ସିଏ ପ୍ରିୟ ଦର୍ଶିନୀ ରାଜୁ
ନା ସେମାନେ ଅଲଗା ତନୁ ଟିକେ ଆସିପାରନ୍ତି ହାଲକା ଫଲକା
ଆଉ ସପ୍ରା ସିପ୍ରା ବସ
ସିପରା କି ସେ ମାନେ କଣ ଉପସ୍ଥିତ ହେଇ ନାହାନ୍ତି।
ଆପଣ ଆପଣ ଆଜିା କଥା ଶୁନ୍ତୁ ଆପଣ ଏଇ ଯଉ ଗ୍ରୁପ ପ୍ରୋଜେକ୍ଟ କଥା ତ ଶୁଣିଥିବେ। ଏଇ ଯୋଉ କହିବେ କାଲି ଯାଇକି
ହୁଁ ଶୁଣିଛି।
ବାସ୍ ତ ଏମାନେ ପ୍ରିପାରେସନ୍ କରୁଛନ୍ତି ମୁଁ ଦେଖୁଛି କେଉଁ ପଏଣ୍ଟ କହିବାର ଅଛି କେଉଁ ପଏଣ୍ଟ ନାହିଁ। ତ ଯେତେବେଳେ ରାଜଶ୍ରୀ ମ୍ୟାଡ଼ାମଙ୍କର ଟର୍ନ ଆସିଲା କହିବା ପାଇଁ
ହୁଁ।
ମ୍ୟାଡ଼ାମ ଗୋଟେ କଥା କହୁଛନ୍ତି ଦି ମିନିଟ ହସୁଛି। ଅଛନ୍ତି।
ହଁ ହଁ।
ଏପଟେ ସ୍ନେହା ବସିଛନ୍ତି। ସ୍ନେହା ମ୍ୟାଡ଼ାମ ସେପଟେ। କଣ ଦେଖିଦେଲେ ଗୋଟେ ପୁଅଟେ ଅ କଣେ କନି ଅଣ୍ଟା ହଲେଇକି ନାଚୁଛନ୍ତି। ତ ସେଇ ଯୋଉ ଦେଖିଦେଲେ ଇଏ କହିଲେ କି ଆରେ ରାଜୁ ଦେକେ ସିଏ ନାଚୁଛି। ତ ରାଜଶ୍ରୀ ମାଡାମ୍ ତାକୁ ଛାଡିଦେବି। ପଳୟଲେ।
ଆରେ ଆରେ।
ବିଶ୍ଵାସ କରିବେନି! ଏମିତି ଯୋଉ ଦୌଡିି ଗଲେ ମୁଁ, ଆଶ୍ଚର୍ଯ୍ୟ! ମୁଁ ପଢି ପଢିକି ଗଲା ଦେଖିଲା ବେଳକୁ, ସେ ନାଚ ଦେଖିବା ପାଇଁ ଯାଉଛନ୍ତି।
ମୁଁ କଣ କହିବି, ଆଜ କାଲିକା ଛୁଆ ମାନଙ୍କୁ ଆଉ କହିବା ପାଇଁ କିଛି ଶବ୍ଦ ନାହିଁ।
ମାନେ ଦେଖୁଛନ୍ତି କାଲି ଅଛି କହିବା ପାଇଁ ଏମାନେ ପତଲି କ ମାରିୟା ଦେଖୁଛନ୍ତି।
ଆରେ। ଭଲ ଭଲ କଥା ଗୁଡା କହିବେ ନା ଆପଣ ଆଉ।
କାଲି କାଲି ଆଦିତ୍ୟ ବାବୁ କ୍ୟାଣ୍ଟିନରେ ଯାଇଥିଲେ ଖାଇବା ପାଇଁ।
ହୁଁ।
ତ ବଢ଼ିଆ କରି ସେ ପ୍ଲେଟ୍ ଆଣିଲା। ଏମିତି କଣ ସେ କରେ ଏଇ ଯୋଉ। ଏବଂ ହାଣ୍ଡି ଭିତରେ ଚଟୁଟା ବୁଲେଇ ଦେଇ ଭାତ ଦି ଖଣ୍ଡ ଦେଇଦେଲା। ଡାଲିଟା ଗୋଟେ ଏମିତି। ସୁପ୍ରିୟା ଉପରେ ପାଣି ଦେଇଦେଲା। ତରକାରୀ ଦେଇଦେଲା ପାପଡ଼ ଗଟା ଦେଇଦ। ଥିଲା। ଆଦିତି ଅଉ ଅପରିଚିତି। କହୁଛନ୍ତି ଆପଣ। ଅପରିଚିତରେ ସେ ଗୋଟେ ଡାଇଲଗ୍ ଅଛି, ଇଏ କ୍ୟାୟ ହେ? ଇଏ ପାମ୍ପଡ ହେ ଇଏ ରୋଟି ହେ ରୋଟି ଆଦିତ୍ୟ ଭାଇ ଆସି କହୁଛନ୍ତି ସତୁରି ଟଙ୍କା ନେଇକି ରୁଟି ଦେଲା ମୋତେ।
ହୁଁ।
ହୁଁ ହୁଁ।
ଆପଣ କହୁଚନ୍ତି ମୁଁ ତ ଶୁଣୁଚି ତ ମୁଁ ହୁଁ ହୁଁ ହିଁ କହିବି।
ଆପଣ ଏବେ କୁହନ୍ତୁ ଏବେ ମୁଁ ହୁଁ ହୁଁ କରିବି।
ଆଚ୍ଛା ହୋଉ ଆଉ।
ଆପଣ କୁହନ୍ତୁ ଆପଣଙ୍କର ଦିନସାରା ଖବର କଣ ଭୋଉଣୀ ଖବର କଣ? ହଁ।
ଆଉ ଆ ଆପଣ ତ କହୁଥିଲେ ମତେ କଣ ନା ଏକ ତାରିଖରୁୁ ଯିବେ ବୋଲି ଆଉ କଣ ମୁଁ ଆଉ ଗପ ପଳାଉଛନ୍ତି ହଉଛନ୍ତି ମତେ। ବହୁତ ହିଃ। ଖରାପ ଲାଗିଲା ଏ କଥା ଶୁଣିକି।
ଆଜ୍ଞା, ଏଇ କଥା ପାଇଁ ବହୁତ କ୍ଷମା କରନ୍ତୁ, ମତେ କିନ୍ତୁ କଥା ଏଇଟା ଯେ ମୋ ବାପା ମତେ କହିଲେ ରେ ପୁଅ ବହୁତ ଭଦ୍ରାମୀରେ କହିଲେ ଆପଣ ଜାଣିପାରୁଥିବେ। ମୁଁ କୋଉ ଭ ଭଦ୍ରାମୀ କଥା କହୁଛି। ବୋଉ ଭଦ୍ରାମୀରେ କହିଲେ ପୁଅରେ! ବହୁତ କଥା ବହୁତ ତମ ଏଟା ବହୁତ। କରଚ ହାରିଲାଣି। ଏଇନା ବି ହଉଛି। ଆଗକୁ ଏଇନା ସେମିଷ୍ଟର ପାଇଁ ପଇସା ନେବେ। ତ ପୁଟେଇ ଏ ପାଠ ପଢ୍ ଦେ ଭଲକି। କିରେ ଏତେ ଏତେ ଭଦ୍ରାମୀରେ କହିଲେ ମୁଁ ତରଳି ଗଲି ମୋ ଭିତରର ଛାତ୍ର ଜନ୍ମ ଆଉଥରେ।
ଆରେ! ଆରେ! ଆରେ! ମତ
ସେଇ ଯୋଉ ଛାତ୍ର ଏବେ ଜନ୍ମ ନେଲା। ସେ ଆଗକୁ ଯାଇକି କମ୍ ବ୍ୟାକ କରିବ। ନାଇଁ ନାଇଁ ଆପଣଙ୍କ ଭିତରେ ବି ସେ ମୁଁ ଛାତ୍ରକୁ ଜନ୍ମ କରରୋଇବି। ଆପଣଙ୍କର ଫାଷ୍ଟ ସେମିଷ୍ଟର ଯେଉଁ ବ୍ୟାକ୍। ଲାଗିଛି ମୁଁ ଆପଣଙ୍କୁ ପାଠ ପଢେଇ କ୍ଲିୟର।
ଆରେ ସେ ପାଠ ଟା କଣ ଥିଲା ମୁଁ ଭୁଲି ଯାଇଛି।
ଏନାଲୋଗି ଇଲେକ୍ଟ୍ରୋନିକ୍ସ। ଏଥିରୁ ମନେପଢିଲା ଶୁଣନ୍ତୁ ଆଜି ଆଦିତ୍ୟ ଭାଇ। ଗୋଟେ ଯୋକ୍ଟି ମାଇଲେ କି? ଡିଜିଟଲ ଏଲୋଟ୍ରୋନିକସ୍ ମ୍ୟାଡ଼ମ୍ ଶିବାନୀ ମ୍ୟାଡ଼ାମ। ଆମ କଣ ପଢଉଛନ୍ତି ଏଇ ଯୋଉ କହନି ସି ଇ। ଜୁମର୍ ଏଇଲେକ୍ଟ୍ରୋନିକସ୍। କଂଜ୍ୟୁମର ଇଲେକ୍ଟ୍ରୋନିକ୍ସ। ସି ଇ।
ମୁଁ ତାକୁ ଦେଖିକି ଭାବୁଥିଲି କମ୍ୟୁନିକେସନ୍ ଇଂଲିଶ ପୁଣି ପଳେଇ ଆସିଲା।
ଆବେ, ଆ ଆ ମୁଁ ବି ଆଶ୍ଚର୍ଯ୍ୟ ସେୟା ହେଇଥିଲି ମୁଁ ଭାବୁଥିଲି ଆଜି କ୍ଲାସ ଟା କରିବିନି କିନ୍ତୁ, ଯେହେତୁ ଶିବାନୀ ମ୍ୟାଡାମଙ୍କୁ ଦେଖଥିଲି ହେଲା ଉଁ ଚଳିବ। ତ ମ୍ୟାମ ପଢୁଥିଲି କଣ କଣ କହିଲ କଣ? କଂନ୍ଜିମର ଏଇଲେକ୍ଟ୍ରନିକ୍ସ।
ହୁଁ।
ତ ଆଦିତ୍ୟ ଭାଇ ଆଜି କହିଲେ! କି ମ୍ୟାମ୍ ଆଗରୁ ପଢୋଉଥିଲେ ଡି ଇ ଏବେ ପଢୋଉଚନ୍ତି ସି ଇ। ମ୍ୟାମଙ୍କର ପ୍ରମୋସନ ହେଇଗଲା।
ଯୋକ୍ ଟା ବଢିଆ ନଥିଲା? କାଲି ସୁରଜ ତମକୁ କହିଥିବେ? ଆଦିତ୍ୟ କଥା କହିଚନ୍ତି?
କୋଉ କଥା?
ଆଦିତ୍ୟ ଯୋଉ ରୋ ଆଦିତ୍ୟ ଭାଇଙ୍କର ଚୋର୍କ ହେଇଗଲା ଯୋଉ ପୁରା
ଓ ହୋ ସେଇଡା ମତେ ପାଏଲେ କହିଲେ।
ଏଇ ଯୋଉ ବମ୍ ବୋମା ଛାଡି
ହୁଁ ହୁଁ ମତେ ଫୋନ୍ କରିକି କହିଲା ଆଉ ଆଦିତ୍ୟ ଛାଡିଦେଲା। ମୁଁ କହିଲି କଣ ଛାଡିଗଲା ନା ଥିଡା ଛାଡିଗଲା। ମୁଁ ଭାବି ଲି ହୁଁ ହୁଁ।
ହୁଁ ହୁଁ।
ଏ ଫୋନ୍ କରିଲେ କହିଲେ ଆଉ ସେ ଆଦିତ୍ୟ ଛାଡିଦେଲା ମୁଁ ପଚାରିଲି କଣ ଛିଡିଦେଲା ସିଏ କହିଲେ ନା ସେଇଟା ଛାଡିଦେଲା। ମୁଁ ଭାବିଲି ସଞ୍ଜନାକୁ ଛାଡି ହେଲା ନା ଆଉ ତାପରେ ଜାଣିବା ପାଇଁ ପାଇଲି ସେଇଟା ଛାଡିଦେଲ।
ସଂ ସଞ୍ଜନା ମ୍ୟାଡମ୍ କେହେରେହେ ଆଗରୁ ଶୁଭ୍ରା ହେରେକା ସଞ୍ଜନା ମ୍ୟାଡାମଙ୍କ ସହିତ ମିଶୁଥିଲେ ଏବେ କାହିଁ ସେମାନେ ମିଶୁ ନାହାନ୍ତି?
ମିଶୁ ନାହାନ୍ତି?
ନାଇଁ ଆଜ୍ଞା ସତକଥା ଏଟା ସତ ଘଟଣାରେ ଆଦରି କେଇଜାଣି ନାଇଁ ସଞ୍ଜନା ମ୍ୟାଡାମ୍ ଶୁଭ୍ରାଙ୍କ ସହିତ ମିଶୁ ନାହାନ୍ତି ଶୁଭ୍ରା ଏକା ସଞ୍ଜନା ସହ ମିଶୁ ନାହାନ୍ତି।
ଓ ହୋ ହୋ।
ଏଇଭଳିଆ କଥାବାର୍ତ୍ତା ଆଦିତ୍ୟ ଗୋଟିଏ ଶୁଭ୍ରା ମ୍ୟାଡାମ ତାଙ୍କର ହରିପ୍ରିୟା ଅଛି ବିଷ୍ଣୁ ତା ବି ସାଙ୍ଗ ବିଷ୍ଣୁପ୍ରିୟା ପ୍ରତିକ୍ ଏମାନେ ସବୁ ଅଛନ୍ତି ନା। ଏମାନେ ସବୁ ଗୋଟେ ଗ୍ରୁପ ଆମେ ଖାଲି ଗ୍ରୁପ ଟୁ ପିଲା ଗ୍ରୁପ ବି ପିଲା ଗ୍ରୁପ୍ ଏ ବାଲା ମାନେ ୱାନ ସହିତ କଥା ତୁ ବୁଲୁଛୁ ମାନେ ଗ୍ରୁପ ଟୁ ପିଲାଙ୍କର ଗ୍ରୁପ ଟୁ ସହିତ ଚିହ୍ନା?
କ ପିଲା ଅ-ଅ-ଅ ଗ୍ରୁପର ଦିଟା ପିଲାସହ ଚିହ୍ନା।
ଦିଟା ମାତ୍ର ଦିଟା ଆମେ ଏଇ ଦିଜଣ। ଆଉ ଆମ୍ ଆମ ଗ୍ରପରେ ଆଉ କେହି ଗ୍ରୁପ
ହ ହଉ ହ୍ୟାଲୋ ହ୍ୟାଲୋ ମତେ ଏ-ଏ-ଏ-ଏ ଗୋ ଅ ଗୋଟେ-ଏ-ଏ-ଏ ବହୁତି ଗୁରୁତୂପୂର୍ଣ୍ଣ କାମ ମନେ ପଡିଲା ମୁଁ କରିକି ଆସୁଛି। ଆପଣ ରଖନ୍ତୁ ସେପଟୁ, ଆପଣ ସେପଟୁ ରଖନ୍ତୁ।
ଆଜ୍ଞା ଆଜ୍ଞା ନିଶ୍ଚିତ ନିଶ୍ଚିତ। ନିଶ୍ଚିତ ମୁଁ ରଖିବା ପାଇଁ ସତ ଚେଷ୍ ଷ୍ଟ କରୁଛି।
ଜଲଦି କରନ୍ତୁ।
ଆଜ୍ଞା